ପ୍ରଭାତ।
କଣ କରୁଛ?
ଟିକେ ରାସ୍ତାରେ ଆ ଚାଲୁଚି ସକାଳେ ପ୍ରତିଦିନ ମୁଁ ହଁ ଚାଲେ କିଛି ବାଟ।
ହଁ ହଁ କିଛି ପାଦ ଚାଲ।
ହୁଁ ଖାଲି ଯୋଉ ଆମର ଭୂମିରେ ଯଦି ତମେ ଅ ବିନା ଚପଲ ରେ ଚାଲିବ ଆମ ଦେହ ପାଇଁ ବହୁତ ଭଲ।
ହଁ ସତରେ?
ହୁଁ ମାନେ ଆମ ପାଦ ଭୂମି ସ୍ପର୍ଶ କରୁଥିବା ଦରକାର ଆମେ ତ ସେମିତି କେବେ ବି ଚାଲୁନି ନା ଆମେ ସବୁବେଳେ ଜୋତା ପିନ୍ଧିକି ଚାଲୁଛୁ। ହେଡା ଆମ ଦେହ ପାଇଁ ବହୁତ ଭଲ।
ହଁ ହଁ ଆଛା ହେଲେ, ବାପା ମା ମଧ୍ୟ ଆମର ଚାଲିଲେ ଭଲ?
ହଁ ହଁ ସମସ୍ତେ କାହିଁକିନା ଆମେ ପୂର୍ବରୁ କଣ ସମସ୍ତେ ମାଟି ଘରେ ରହୁଥିଲୁ। ତ ମାଟି ସହିତ ଆମେ କେତେ ଜଡିତ ଥିଲୁ ମାଟିରେ ଚାଲୁଥିଲୁ। ତ ମାଟିରେ ବି ଯୋଉ ଜିନିଷ ମାନେ ଇଲେକ୍ଟ୍ରୋନ ପ୍ରୋଟନ ଯାହାବି ଅଛି ଆମ ଶରୀରକୁ ଆସୁଥିଲା ବଟ୍ ଏବେ ତ ସେଇଟା ହେଇପାରୁନି ଆମେ ସମସ୍ତେ ପକ୍କା ଘରେ ରହିଲୁ ମାଟି ସହିତ ଆମର କୌଣସି ସ୍ପର୍ଶ ବି ହଉନି।
ହଁ ସେଥିପାଇଁ ଚାଲିବାଟା ଭଲ ସକାଳେ। ସକାଳେ ଏ ବାୟୁମଣ୍ଡଳ ମଧ୍ୟ ଭଲ ଥିବ।
ହୁଁ ବୋହୁତ ମାନେ ତମେ ହଁ ଅମ୍ଳଜାନ ବି ଭଲ ଅମ୍ଳଜାନ ବି ପାଇବ।
ହଁ। ଆଚ୍ଛା, ଆଉ କଣ ସବୁ ଖବର୍?
ଖବର ଆମର ସବୁ ଏପଟେ ଭଲ, ତମ ଘରେ ସେପଟେ?
ହଁ ଆମର ଏପଟେ ହେଲେ ଭଲ ଆଉ ଏବେ ତ ସବୁ ହଁ ଜମି ଚାଷ ବାସ ସବୁ ଲାଗିବ। ବର୍ଷା ହବ।
ହୁଁ।
ଏ ଭାଦ୍ରବ ଆଉ ଉଁ ଶ୍ରାବଣ ମାସ ପଯ୍ୟନ୍ତ ଲାଗିବ। ଆମର ଏପଟେ ଏବେ ଆମର ବିଭିନ୍ନ ପ୍ରକାର ଯୋଉ ପନିପରିବା ଲଗା ହେଇଥିଲା। ସେ ବାହାରୁଚି ଆଉ ରାଶି କରାଯାଇଥିଲା। ରାଶି ମଦ୍ୟ ବାହାରୁଚି।
ପନିପରିବା ସେପଟେ ତମର କଣ ଲଗାଯାଏ?
ଆମର ଏପଟେ ପନିପରିବା ଏ ବର୍ଷ୍ ଷା ଦିନରେ ଅଧିକ ଟିକେ ବାଙ୍ଗ୍-ବାଇଗଣ ବାହାରେ।
ଉଁ ହୁଁ।
ଆଉ ବାରି ପୋଟଳ, ଜହ୍ନି କାକୁଡ଼ି, ଭେଣ୍ଡି ଏସବୁ ବିଭିନ୍ନ ପ୍ରକାର ଟିକେ ଟିକେ ଲଗା ହେଇଥିଲା ବାଡରେ ଏ ସବୁ ବାହାରୁଚି ଆଉ।
ଉଁ ହୁଁ।
ତମର ସେପଟେ ଜମିବାଡ଼ି ଅଛି?
ହଁ, ଆମର ଜମିବାଡ଼ି ଅଛି ଆମର ବି ଚାଷ ବାସ କରାଯାଏ ପନିପରିବା ଲଗା ହେଇଛି ଧାନ ଚାଷ
ଉଁ ହଁ।
ପନିପରିବାର ଆମର ଏପଟେ ଉଁ ବାଇଗଣ, ଭେଣ୍ଡି, କୁନ୍ଦୁରି ଆଁ ପୋଇ ଏସବୁ ଲାଗିଚି ସେ ସବୁ ମାନେ ଡେଲି ଡେଲି ବାହାରୁଚି ପନିପରିବା ଆଉ ବିନା ସାରରେ ଆ ମେ ଆଁ ସବୁ ଚାଷ କରୁଚୁ କୌଣସି ଯୋଉ ବାହାରର ଯୋଉ
କୀଟନାଶକ ଔଷଦ ପ୍ରୟୋଗ କରୁନ?
ନା ନା ଆମେ କୀଟନାଶ ଔଷଧ ବ୍ୟବହାର କରୁନୁ ଜୈବିକ ସାର ଆମେ ବ୍ୟବହାର କରୁଚୁ।
ସେ ସାରଟା କଣ ନିଜେ ଘରେ ପ୍ରସ୍ତୁତି କରୁଛ?
ହଁ, ଘରେ ପ୍ରସ୍ତୁତ୍ କରୁଚୁ ମାନେ ଯୋଉ ଜିଆ ନୁହଁ କି? କିଛି ଜିଆ ଆଣି କି ଆମେ ପନିପରିବା ଯୋଉ ଚୋପା ଆମ ଘରୁ ବାହାରୁଚି, ଫୁଲ ଆଉ ଯାହାବି ମାନେ ଜୈବିକ ଜିନିଷ ଘରର ପତ୍ର ସବୁକୁ ତାକୁ ମିଶେଇକି ଜିଆ ରଖିକି ତାକୁ ଗୋଟେ କମ୍ପୋଷ୍ଟ ମାନେ ଗୋଟେ ଜୈବିକ ସାର ବନେଇକି ସେଇଗୁଡ଼ା ଆମେ ଜମିରେ ଦୋଉଛୁ।
ହଁ ହଁ ହଁ ଆରେ ସେମି ତି କଲେ ତ ଭଲ ମାଟି ଉର୍ବର ରହିବ ଆଉ
ଆଉ ଚାଷବାସ ହଁ ବୋହୁତ ଭଲ କାହିଁନା ତମେ ସାରଯୁକ୍ତ ଖାଦ୍ୟ ଖାଇଲେ ଆମ ଦେହକୁ ତ କିଛି ଲାଭପ୍ରଦ ନୁହଁ। ହଁ ଏଇ ଯୋଉ ଜୈବିକ ସାରର ଯୋଉ ପନିପରିବା ସେ ଦେହ ପାଇଁ ବୋହୁତ ଉପକାର।
ହଁ ହଁ ହଁ ତମେ ଠିକ୍ କହିଲ। ମୁଁ ମଧ୍ୟ ସେମିତି ଆମ ଘରେ ଆମ ଗାଁ ରେ
ହୁଁ ସେମିତି ହେଲେ ଭଲ।
ହୁଁ।
ଆଉ ଧାନ ଚାଷ ତ ଏବେ ଲଗା ହେଇଛି ସଏ ତ ଉଁ ମାନେ ପାଚିବାକୁ ସମୟ ଲାଗିବ ତିନି ମାସ୍।
ହଁ।
ତାପରେ ଯାଇକି ଅମଳ ହବ ଆଉ ଧାନ ଚାଷ ପୂର୍ବରୁ ଆମର ଜମିରେ ବିରି ମୁଗ ଏସବୁ ଲାଗିଥିଲା। କୁ ସବୁ ଆମେ ତୋଳିକି ଏବେ ତାପରେ ଧାନ ଗଛ ରୁଆ ହେଇଛି।
ହଁ ଆମର ମଧ୍ୟ ସେ ଗୋଟେ ମାଧ୍ୟମ ମାନେ ଉଁ ଉଁ ମୁଗ ଆଉ ବିରି ଲାଗିଥିଲା। ହୁଡ଼ାରେ ଆମର ବିରି ଲାଗିଥିଲା। ଆଉ ବିଲରେ ମୁଗ ଲାଗିଥିଲା।
ହୁଁ।
ସେ ସବୁ ଅମ୍ଳ ହେଇକି ଘରେ ରହିଲା ପରେ ପୁଣି ଧାନ ବୁଣା ଯାଇଥିଲା। ଆ ଧାନ ରୁ ଏବେ ତଳି ଗୁଡ଼ାକ ବର୍ଷା ହଉଛି ନା ତ ତଳି ଗୁଡ଼ାକ କିଛି କିଛି ହେଇଗଲାଣି। ରୁଆ ରୁଇ ଚାଲିବ ଆଉ କିଛି ଦିନ ପରେ ଆଉ ପନ୍ଦର ଯାହାହେଲେ ବି ଆଉ ପନ୍ଦର ଦିନ ପରେ ରୁଆ ରୁଇ ଷ୍ଟାର୍ଟ ହବ।
ହୁଁ।
ତାପରେ ତ ଧାନ ଗଛ ହବ। ଧାନ ଭଁ ଭଇଁ କରିକି ତାକୁ ଅମ୍ଳ କରିବେ ଆଉ।
ଆଉ ତମ ଘରେ ଆଉ କଣ ସବୁ ଗଛ ଲାଗିଛି?
ଆମ ଘରେ ଆମ ଛାତ ଉପରେ ଲାଗୁଛି ଆଁ ଉଁ ଗୋଲାପ ଗଛ ଆ ଆଉ ବିଭିନ୍ନ ପ୍ରକାର ପରିବା ମାନେ ହଁ ଜାମ କୋଳି ତିନି ଚାରି ପ୍ରକାର ଲାଗିଚି
ହୁଁ।
ଆଉ ଲାଗିଚି ଆମର କଲରା
ହୁଁ।
କଲଡ଼ା ପତ୍ର ସକାଳେ ଆମେ ଭାଜିକି ଖାଉ ଦେହ ପାଇଁ ଭଲ
ହଁ ବହୁତ ଭଲ କଲର ଟା ଦେହ ପାଇଁ କି। ବିଶେଷ କରି ମଧୁମେହ ରୋଗ ଯାହାଙ୍କୁ ହେଇଥାଏ ତାଙ୍କ ପାଇଁ ତ ବହୁତ ଭଲ
ହଁ ହଁ ସେ କଥା ସେଇଟା ଲାଗିଛି। ଆଉ ଆମର ଆମର ଘରେ ଆମ୍ବ ଗଛ ଅଛି। - ବିଭିନ୍ନ ପ୍ରକାର ଆମ୍ବ ଗଛ ଅଛି।
ଆସି ଯୋଉ ଆମ୍ବ ଗଛ ଅଛି ଆମ୍ବ ଆଚାର ତ ପ୍ରସ୍ତୁତ କରିଥିବ ଏ ବର୍ଷ।
ହଁ ଏବଷତ ବହୁତ ଆଚାର ପ୍ରସ୍ତୁତ କରୁଚୁ।
ଆଚ୍ଛା ଯୋଉ ଆଚାର ଯୋଉ ପ୍ରସ୍ତୁତ କରିଚ଼ ମାନେ ମିଠା ଖଟା ବିଭିନ୍ନ ପ୍ରକାର ତ ଆ ପ୍ରଚାର ପ୍ରସ୍ତୁତ କରିଥିବ।
ହଁ ଆମର ଏଠି ଗୋଟେ ମିଠା ଆଚାର ପ୍ରସ୍ତୁତ କରାଯାଇଚି
ହୁଁ।
ସେ ମିଠା ଆଚାରଟା ମାନେ ଗୋଟେ ତ ଆମ୍ବରେ ହେଇଛି ଆଉ ଗୋଟେ ଏମିତି ଆମ୍ବ ଚୋପା
ହୁଁ।
ଆମ୍ବ ଚୋପା କୁ ଆମର କରିବି ମାନେ ତାକୁ ଫା କୁରି ଦେଇଛ।
ହୁଁ।
କୋରିରି ତାପରେ ସେଟା ଭଲ ଭାବରେ ଧୋଇକି ଧୋଇକି ସେଟା ଖରାରେ ଶୁଖେଇ ଦିଆଯାଇଚି।
ଦୁଁ।
ତାପରେ ସେଟା ଶୁଖିଲା ପରେ ତାହିରେ ହଁ ଟିକେ ହଳଦୀ ଗୁଣ୍ଡ ଲଙ୍କାାଗୁଣ୍ଡ ଆଉ ଆମ ଆମର ସୋରିଷ ତେଲ ଆଉ ହେଙ୍ଗୁ
ହୁଁ।
ଆ ତାପରେ ସେଟା ମାପ ଅନୁସାରେ ଗୁଡ ଏସବୁ ଦେଇକି ଆମର ତାକୁ ଖରାରେ ରଖା ହେଲା ସେ ଯୋଉ ଚ କପଟା ଶୁଖିବ ସେ ପୁରା ମୋଡି ମୁଡି ହେବା ଦରକାର। ମୋଡି ମୋଡି ହବା ପରେ ସେଟା ଗୁଡ ଚେନି ହେଙ୍ଗୁ ସୋରିଷ ତେଲ ଯାହା କିଛି ପକେଇକି ସେଟା ଖରାରେ ଶୁଖ ଗଲା ଯୋଉ ପର୍ଯ୍ୟନ୍ତ ଗୁଡ ଟା ବେଲି ନାହିଁ। ଗୁଣ୍ଡା ବିଳିଗଲା ପରେ
ହୁଁ ହୁଁ।
ତାପରେ ସେଇଟା ଆଚାର ପ୍ରସ୍ତୁତ ହେଇଗଲା ସେଇଟା ମାନେ ଖଟା କ ନାହିଁ ମିଠା କ ନାହିଁ ସେଟା ସେମିତି ଗୋଟେ ହେଇଛି ବହୁତ ଭଲ ଲାଗୁଚି। ହାଉ ଆମ୍ବକୁ ତ ଧୁଆ ଧୁଇ କରିକି ଆମ୍ବୁଲ କରାଯାଏ ଆଚାର ମଧ୍ୟ କରାଯାଏ ଆମ୍ବର ଚୋପା କାଢିକି ତାକୁ ଭଲସେ ଧୋଇକି ତାକୁ ଆ ଲୁଣ ରେ ଫାଷ୍ଟ ଭିଜେଇକି ରଖାଯାଇ ଭିଜେଇକି ଖରାରେ ଶୁଖାଯାଏ ତା ଫଳରେ ସେଇଟା ଆମ୍ବୁଲ ହଉଛି।
ହୁଁ ହୁଁ।
ଆଉ ଆମ୍ବ ଆଚାର ତ ତାର ମଧ୍ୟ ଚୋପା କାଢିକି ତାକୁ ଅ ସେମିତି ଲୁଣ, ଲଙ୍କା, ହଳଦୀ ଗୁଣ୍ଡ, ଟିକେ ହେଙ୍ଗୁ ଟିକେ ସୋରିଷ ତେଲ ଆହୁରି ଯିଏ ଯାହା ପକେଇ ପାରିବେ ତାକୁ ଖରାରେ ଶୁଖେଇଲେ ତା ମାପ ଅନୁସାରେ ଗୁଡ ପକେଇଲେ ବିଳିଲେ ସେଟା ମଧ୍ୟ କମ ଗୁଡ ପକେଇଲେ ସେଟା ଆଗେ ଆମ୍ବିଳି ଆଚାର ହେଯାଉଛି ବେଶୀ ଗୁଡ ପକେଇଲେି ମିଠା ଆଚାର ହଉଛି।
ତାହେଲେ ମୋଟାମୋଟି ମ୍ ନହେଲେ ମାନେ ତମ ଘରେ ମୋଟାମୋଟି ସବୁ ପ୍ରକାରର ଫଳ ପନି ପରିବା ସବୁ ବାହାରୁଛି ନୁଅ
ହଁ ହଁ ସବୁ ପ୍ରକାର ପନିପରିବା ବାହାରୁଛି ଆମର ସାପେଟା ଜାମୁ ଆଉ ଲାଗିଛି ବହୁତ ବିଭିନ୍ନ ପ୍ରକାର ଗଛ ଲାଗିଛି ଗଛରେ ହିଁ ଆମର ପ୍ରତ୍ୟେକ ଦିନ ବହୁତ ପଇସା ଖର୍ଚ୍ଚ ହୁଏ ଗଛ ପାଇଁ ସାର ଗଛରେ ପାଣି ଦିଆ।
ହୁଁ।
ଆମେତି ହିଁ ହୁଁ।
ଆଉ ଗୋଟେ ଜିନିଷ ଭଲ ଲାଗିଲା ତମେ ପ୍ରକୃତିକୁୁ ମାନେ ଯୋଉ ଗଛ ଲଗେଇକି ବୃକ୍ଷରୋପଣ କରୁଛ। ତା ସହିତ ସେଇଥିରୁ ଖାଦ୍ୟ ବି ଖାଉଛ ବାହାରର ପନିପରିବା ଯୋଉ ଯାଏ ସାର ଯୁକ୍ତ ଖାଦ୍ୟ ବି ଖାଉନ ଦେହ ବି ଭଲ ରହିଲା। ଆଉ ଯୋଉ ଅକ୍ସିଜେନ ଅମ୍ଳଜାନ ଭଲ ଅମ୍ଳଜାନ ବି ପାଇଲ ନୁହଁ କି?
ହଁ ହଁ ହଁ ଆମର ବାହାରର ପନି ପରିବା କିଛି ମଧ୍ୟ ଘରେ ବ୍ୟବହାର କରାଯାଏନା ଆମର ବାରିରେ ସବୁ ପ୍ରକାର ପନିପରିବା ମାନେ ଫଳ ସବୁ ହଉଛି ସେ ସବୁ ଆମେ ଖାଉଛୁ।
ହୁଁ।
ଦେହ ଭଲ ରହୁଛି ହୁଁ। ଏବେ ବାବା ଗୋଟେ କଣ ନୂଆ ଫଳ ଗୋଟେ ଆଣିଛନ୍ତି ସେ ଗ ଛଡା ଲଗେଇଛୁ ମାନେ ଖରା ପୁରା ହଉଥିଲା ପୁଣି ଏବେ ପୁରା ବର୍ଷା ହେଇଯାଉଛି ତାର ବଢିବା ଟା ଅସୁବିଧା ହଉଛି। ହଁ। ନହେଲେ ସେଟା କଣ ନୂଆ ଫଳଟା ତା ନା ଟା ମୋର ମନେ ପଡ ପଡୁନି ଗୋଟେ ସେଇଟା ମଧ୍ୟ ଖାଇବା ପାଇଁ ବହୁତ ସ୍ଵାଦିଷ୍ଟ ଆଉ ଆମର ଅ ଘରେ ଗୋଟେ ଡାଳିମ୍ବ ଗଛ ଲାଗିଛି ତମେ ଗୋଟେ ଡାଳିମ୍ବ ଖାଇଲ ମାନେ ତମକୁ ପୁରା ଦେହରେ ରକ୍ତ ଅଛି ଏମିତି ଲାଗିବ।
ମାନେ ବହୁତ ବଡ ଆଉ ଭଲ ବି ନା ମିଠା।
ହଁ ବହୁତ ବଡ ଆଉ ମିଠା ବି। ଗୋଟେ ଡାଳିମ୍ବ ଖାଇଲେ ପେଟ ପୁରି ଯାଉଚି। ହୁଁ ସେମତି।
ବହୁତ ବଢ଼ିଆ।
ଆଉ ତମର କଣ?
ଆମର ଏପଟେ ଆମ ଘରେ ପନିପରିବା ସବୁ ପ୍ରକାର ଅଛି। ଫଳ ଗଛ କେବଳ ଆମ୍ବ ଗଛ ଅଛି ସପେଟା ଗଛ ଆଉ ନଡିଆ ଗଛ। ଆଉ ଫଳ ଗଛ ବିଶେଷ ନାହିଁ ଆଉ ନଡିଆ ଗଛରେ ଆମେ ନଡିଆ ହଁ ନଡିଆ ତେଲ ମାରୁଛୁ ସେଇ ତେଲ ଯୋଉ ନାଚୁରାଲ ମାନେ ପ୍ରକୃତ ମାନେ କିଛି ଯୋଉ ଜୈବିକ ପୁରା ତେଲ ଟା ନା ତ ଘରେ ନିଜେ ତେଲ ମାରିକି ମୁଣ୍ଡରେ ବ୍ୟବହାର କରୁ ସବୁ କିଛି ମାନେ ପୁରା ପିଓର ନଡିଆ ତେଲ ଟା ଆମେ ଘରେ ପାଇଯାଉ।
ହଁ ହଁ ହଁ ପିଓର ନଡିଆ ତେଲ ତ?
ହୁଁ କେବେ ଦେବି ପଠେଇବି ତମ ପାଖକୁ।
ହଁ ମତେ ଟିକେ ନଡିଆ ତେଲ ପକେଇଲେ ଆଜି କାଲି ଯୋଉ ଚୁଟି ଗୁଡାକ ଝଡୁଛି ଆଁ ଆମର ପୁରା ଭଲ ନଡିଆ ତେଲ ଲଗେଇଲେ ଚୁଟି ଇଏ ହବା କମିବ। ଏମିତି ଆଉ ଆଉ ସକାଳୁଆ ଗା ତମର ସମୟ ମୁଁ ନଷ୍ଟ କରିଦେଲି।
ହୁଁ ହୁଁ ଆଛା ହଉ ଆମେ ପରେ କଥା ହବା। ନାଇଁ ନାଇଁ କିଛି ନାଇଁ ଭଲ ଲାଗିଲା କେତେ କଥା ଜାଣିଲି ତମ ବିଷୟରେ ତମର ପନିପରିବା କଣ ହେଇଚି।
ହଉ ଠିକ ଅଛି ହଉ ତମ ଆଁ ଚାଲୁ ଚ ପରା ଚାଲ ମୁଁ ବି ଯାଉଛି ଛାତ ଉପରେ ଟିକେ ଚାଲିବି। ଆଉ ତାହେଲେ ତମ ସହିତ କଥା ହେଇକି ଭଲ ଲାଗିଲା ମତେ ବହୁତ।
ମୋତେ ବି ଠିକ ଅଛି ରହୁଛି।
ହଉ ରଖୁଛି ନମସ୍କାର।
ନମସ୍କାର।